ହଁ କହ।
ହଁ କ ହଁ କଣ କହୁଛୁ?
ଆଉ କିଛି ନାହିଁ ପୁଣି ବର୍ଷା ହେଲାଣି ମୁଁ ଏଠି ଦେଖୁଛି ଆଉ।
ପୁଣି ଘରକୁ ପଳେଇ ଆଇଲୁ?
ହଁ ଆଉ କଣ କରିବି?
ଡ କାଗଜ ଡଙ୍ଗା କରିକି ଭସା।
ଏ ଭସେଇବା ପର୍ଯ୍ୟନ୍ତ ହେଇନି ଏବେ ଏବେ ବର୍ଷା ହଉଛି ନା ଭସା ଭସି ସିଷ୍ଟମ ଆସିନି।
ହୁଁ ହୁଁ।
ନହେଲେ ଭସେଆ ପୁଣି ଆଉ।
ଆରେ ଭୁବନେଶ୍ୱର ଦେଖୁଥିଲିଟି ଦି ଦିନ ତଳେ ଏ ଯୋଉ ଫ୍ଲାଇ ଓଭର ଉପରେ ଲହଡ଼ି ମାରୁଥିଲା ପାଣି।
ହୁଁ।
ନ୍ୟୁଜ ଆସିଥିଲା ଏତେ ବର୍ଷା ହଉଛି।
ସେଠି ତ ସେଠି ତ ଟି ଟିକେ ବି ମାନେ ବେଙ୍ଗ ବି ଶୁଶୁ କଲେ ପାଣି
ତ ଆଜି ଦେଖିଲା ସକାଳେ କଟକରେ ପୁଣି ପୁରା ପାଣି ଭର୍ତି ଏଇ ଯୋଉ ସିଡିଏ ସିଡିଏ ପାଖରେ
ହୁଁ ହୁଁ ଆରେ ସେଠି ସବୁ ପାଣି ହେଇଯାଏ ଭୁବନେଶ୍ୱରରେ କଣ ଟି ଟିକେ ବି ପାଣି ହବ ମାନେ ବର୍ଷା ହବ ସେ ପରା ଭର୍ତ୍ତି ପାଣି ଡ୍ରେନେଜ ସିସ ଟମ ନାହିଁ।
ହୁଁ ଡ୍ରେନେଜ ସିଷ୍ଟମ ଟା ଏତେ ଭଲ ନାଇଁ। ଡ୍ରେନ ତ ଅଳିଆ ଅଳିଆ ଫଳିଆ ଲୋକ ପକେଇଥିବେ ଜୋରରେ ପାଣି କେମିତି ଯିବ?
ଇସ୍କନ ମନ୍ଦିର ପାଖରେ ପୁରା ଡୁବି ଯାଇଥିବ।
ହୁଁ।
ଗୋଟେ ଯୋଉ ବାଣୀ ବିିବାହାରର ଯୋଉ କଳ୍ପନା
ହଁ ସେୟା।
ତ ଆସିବ କେବେ ଘରକୁ?
ଘରକୁ ଆରେ ମୁଁ ଆସିଥିଲି କଣ କହିଲୁ କଲେଜ ଆସିଥିଲି ହେଲା।
ହୁଁ।
ମାଇଗ୍ରେସନ ଟା ନବାକୁ ଆସିଥିଲୁ ବୋଲି ମାଇଗ୍ରେ ତ ନେଇକି ଘରକୁ ଯିବି ଯେତିକି ପଇସା ଖର୍ଚ ହବ ଯାଉଛି ଭାଇ ଘରକୁ ପଳେଇବି। ଭୋଜି ଥିଲା ତ ଦିଟା ବାହାଘରିଆ। ହେଲା ମୁଁ ଯାଉଚି ଭୋଜି ଖାଇକି ଆସିବି। ନାଇ ଲାଗୁ ଏନ୍ତି ରୋଗରେ ପଡିଛି। କାଲି ଗୋଟେ ଭୋଜିିଥିଲା। ତୁ ବି ଭୋଜି ଖାଇଛୁ ମୁଁ ବି କାଲି ଗୋଟେ ଭୋଜି ଖାଇଛି।
କାଲି ଖାଇଛି ପରଦିନ ବି ଖାଇଛି।
ବା ଭାଇ କଣ ବାହାଘରିଆ?
ନାଇଁ ବ୍ରତଘର।
ହୁଁ ହୁଁ କଣ କଣ ଖାଇଲୁ?
ପଚାଶଟା ଖଣ୍ଡେ ଆଇଟମ ହେଇଥିଲା।
ବ୍ରତଘର ମାନେ ତ ଅଧା ବାହାଘର ଆଉ।
ହଁ ପଚାଶଟା ସିଏ ମାନେ ପଚାଶ ଟା କଣ ମିଳେ ସେଥିରୁ କି କିଛି ମାନେ କଣ ମତେ କିଛି ଭଲ ଲାଗିଲାନି ଖାଲି ପନିରରେ ହେଇଥିଲା ପନ ମୁଁ ଖାଲି ମ ମାନେ ପନିରରେ ବହୁତ ସାରା ଆଇଟମ ହେଇଥିଲା ଯ ଷ୍ଟାର୍ଟର ବୋଧେ କୋଡିଏ ତ କୋଡିଏ ପ୍ରକାର ଖଣ୍ଡେ ହବ।
କୋଉଠି ହଉଥିଲା କି?
ଏଇ ଯଉ ଶାନ୍ତି ପ୍ୟାଲେସ୍।
ଓହୋ ଶାନ୍ତି ପ୍ୟାଲେସ୍ ଆ ବଢିଆ ତ ଏଇ ଯଉ ଇଆଡେ ଭିତରକୁ ତ ହାଟ ଭିତରକୁ?
ହଁ ହଁ ସିଆଡେ ଯଉ
ହୁଁ- ହୁଁ।
ସେମତି ହେଇଥିଲା ସେ ତାଙ୍କ ଘରେ ବି ହେଇଥିଲା ଖରା ବେଳେ ଆଇଲିି ତାଙ୍କ ଘରେ ଖାଇଲି। ମାନେ ସେ ଆମ ରେଲେଟିଭ୍ ହେବେ ତ ବାପାଙ୍କ ସାଙ୍ଗ ଆଉ ଏମିତିରେ ବି ଆମ ରେଲେଟିଭ୍ ତ କହିବାକୁ ଗଲେ ପୁରା ଆମ ଘ ପୁରା ଦିନ ସାରା ତାଙ୍କ ଘରେ ମୁଁ ତ ଯାଇନଥିଲି ମୁଁ ଯାଇ ଖରା ବେଳେ ଯାଇ ଖାଇଦେଇକି ପଳେଇ ଆସିଲି ଖରା ବେଳେ ତାପରେ ପୁଣି ରାତିକି ଯାଇଥିଲୁ ମଣ୍ଡପ୍ ଖାଇବା ଲାଗି ଆଉ।
ଓହୋ ଆଚ୍ଛା।
ତାପରେ ପୁଣି ଆଣି ଘରେ ବି ଦେଇଥିଲେ ତାପର ଦିନ ତାକୁ ବି ଖାଇଲି।
ଭାଇ ରଖିଥା ରଖିଥା ମୁଁ ଗଲେ ମୋତେ ଦବୁ।
ସେ- ସେ ଅବସ୍ଥା ଖରାପ୍ ହେଇଯିବ ଏଇନା ଯଉ ସିଜିନ୍ ଚେଞ୍ଜ୍ ହଉଚି ତୁ ଖାଇବୁ ଆଉ।
ଭାଇ ପେଟ ଖରାପ୍ ହେଇଯିବ ପୁରା।
ହୁଁ କିନ୍ତୁ ମୁଁ -ମୁଁ ପୁରା ଟିକେ ଟିକେ ଖାଲି ଯା ଟେଷ୍ଟ୍ କରେ। ଆଉ ଏମିତିରେ ବି ପନିର୍ ହେଇଥିଲା ମତେ ଇଚ୍ଛା ବି ନାହିଁ ମୁଁ ପନିର୍ ଖାଏନି।
ଓହୋ।
ସେ ଯେ ପଚାଶ୍ ଟା ଆଇଟମ୍ କରି ଥିଲେ ତାକୁ ଖାଲି ସବୁ କାଟିକି ଖାଲି ନାନ୍ ଆଉ ଚିକେନ କରିଦେଇଥାନ୍ତେ।
ହୁଁ-ବଢିଆ ହେଇଥାନ୍ତା।
ହଁ- ନାନ୍‌‌ଟା‌‌ ହେଇଥିଲା କିନ୍ତୁ ଚିକେନ୍ ହେଇନଥିଲା ଆଉ।
ହ ନାନ୍ ସାନଙ୍କୁ ପନିର୍ ବି ଏତେ ଭଲ ଲାଗିବନି ନାନ୍ ଟାକୁ ଚିକେନ୍ ଝୋଳ ହେରିକା ଟିକେ ଏମିତି ସ୍ ହେଇଥିବ ବଢିଆ ଲାଗିବ।
ହଁ ସିଏ କଣ ଚିଲି ମସରୁମ୍ କରିଥିଲେ ମାନେ ନା- ଡାଲି ଫାଲି କଣ୍ ସବୁ ହେଇଥିଲା ଅଁ- ଭାତ ଡାଲି କଣ ସବୁ କେତେ ସବୁ ହେଇଥିଲା ମୁଁ କଣ‌ ଜାଣିଚି। ବେଷ୍ଟ୍ ମାନେ ଆ-ମିଠାରେ ଜାଣିଚ ନା ମାନେ ଯେମତି ଖାଇବା ଆଇଟମ୍ ହେଇଥିଲା ଆ- ମିଠାରେ ଆଇସ୍କ୍ରିମ୍ ଯଉ ଖାଲି ହୁଏ ଆଇସ୍କ୍ରିମ୍ ସାଇଡ୍ ରେ ଥିଲା ପାଇନା ଆପୁଲ୍ ପେଷ୍ଟ୍ରି ଆଉ ଚକଲେଟ୍ ପେଷ୍ଟ୍ରି। ହେଲା ତା ପରେ ମିଠାରେ ମାନେ କ୍ଷୀରି ସାଙ୍ଗେରେ କ୍ଷୀରି ସାଙ୍ଗେରେ ବୋଧେ ଚ-ଏଇ ଯଉ ଗୋଲାପ୍ ଜାମୁନ୍ ଆଉ ଧଳା ମିଠା, ନାଲି ମିଠା, ଜିଲାପି ଆଉ ଗୋଟେ ଆଉ ମାଲ୍ ହଁ ଆଉ ମାଲପୁଆ ହେଲା ସିଏ ହଉଚି କ୍ଷୀରି ସାଙ୍ଗେରେ ହେଇଥିଲା। ହେଲା। ଆଉ କଣ କଇବି କଣ ସବୁ ହେଇଥିଲା କଣ୍। ପାଇନା ଆପୁଲ୍ ସେକ୍ ହେଇଥିଲା ମିିଲ୍କ୍ ସେକ୍ ରେ ହଁ।
ତ ଇଏ ହେଇଥିବ ତ ଯଉ ନା ଜୁସ୍ ନା କଣ ଗୋଟେ କହନ୍ତି ସୁପ୍- ସୁପ୍ ସରି।
ହଁ ସେ ସୁପ୍ ହଁ ସୁପ୍ ବୋଧେ ହେଇଥିଲା ମୁଁ ଯାଇଥିଲି ଦଶଟା ଖଣ୍ଡେ ଖାଇବାକୁ ସୁପ୍ ସରିଯାଇଥିଲା। ତାପରେ ପାଓ ଭାଜି ହେଇଥିଲା ହେଲା ଫ୍ରୁଟ୍ ସାଲାଡ୍।
ହୁଁ।
ତାପରେ ଏଇ ଯଉ ପନିର୍ ରେ କଣ ସବୁ ଷ୍ଟାର୍ଟର ରେ କେତେ ପ୍ରକାର ସେ ଯଉ ତନ୍ଦୁରୀ ପନିର୍ ରେ ହରିଆଲି ଯାହା ସବୁ ହଁ ସିକ୍ସ୍ଟି ତାପରେ ଏଇ ଯଉ ଟିକା ଗୁଡା ସବୁ ହୁଏନି?
ହଁ- ହଁ ଟିକା।
ସେ ଯୋଉ ଗୋଲ ଗୋଲ ଚିଜ ବଲ ଆଉ ଚିଜ୍ ବଲ ମାନେ ସେ ଯୋଉ ବ ଆଳୁ ଭି ସେମିତି ଚିକେନ ଚିକେନ ଚପ୍ ଯେମତି ହୁଏ। ସେ ତା ଭିତରେ ସେ ସେମତି ସେଇ ଯୋଉ ଆଳୁ ଭିତରେ ଚିଜ୍ ପଶିଥିବ ଆଉ ବଲ ହେଇଥିବ। ସେ ବି ସେଇ ସେ ତା ପରେ କଣ ତା ସବୁ ମକଟେଲ ହେରିକା ସବୁ ହେଇଥିଲା। ଆଉ ସବୁ ଏଗୁଡ଼ା ସବୁ କେତେ କଣ ହେଇଥିଲା। କଣ ତା ନାଁ ମୁଁ ଜାଣିଛି
ହେ ହେ ଭାଇ ମୁଁ ଯାଇଥିଲି ଗୋଟେ ବ୍ର ତ ଘର ଥିଲା ହଁ ବ୍ରତ ଘରେ ଥିଲା ଯାଇଥିଲି ବି ଯୋଉ କଲ୍ୟାଣ ମଣ୍ଡପ ଯୋଉ ବିକ୍ କେ ବା ମଣ୍ଡପ ଯୋଉ ହେଇନି ହେଲା ସେଠିକି ଯାଇଥିଲି ତାର ହେଇଥିଲା ତାର ଷ୍ଟାର୍ଟରରେ ହେ କରିଥିଲା ଯୋଉ ଲସି ଦଉଥିଲା ହେଁ।
ହୁଁ।
ମାଟି ହାଣ୍ଡି ଲସି ଦଉଥିଲା। ତାପରେ ଆଉ ଆଉ ସବୁ ଯୋଉ ପନିର ଚପ୍ ଆଉ ମକା ଆଉ ଚାଉମିିନ
ହଁ ଆ ପରେ କଣ ସେଗୁଡା ବି ହେଇଥିଲା?
ହଁ ରୋଲ ଦେଇଥିଲା।
ସେ ଯୋଉ ରୋଲ ମାନେ ଚାଉମିନ ବାଲା ରୋଲ ସେ ଯୋଉ ନଥାଏ କାଟି କାଟିକି ଦିଅନ୍ତି।
ହଁ ହଁ ଖଣ୍ଡ ଖଣ୍ଡ କରି ଦିଅନ୍ତି ଛୋଟ ଛୋଟ ପିସ୍ କରି। ତାକୁ ଆଉ ଆଉ ଏତେଟା ମନେ ନାଇଁ ଏଇଗୁଡା ଆଇଟମ ଆଉ ବାକି ଆଇଟମ୍ ଗୁଡା ଭଲ ହେଇଥିଲା। ଭାତ, ଡାଲି ପନିର ଟା ବଢିଆ ପନିର ଟା ବଢିଆ ଲାଗୁଥିଲା ତାର। ହଁ ବା କିନ୍ତୁ ବେଶୀ ଖାଇହବନି ଏଁ ସେ ଲୋଭ ହବ କିନ୍ତୁ ଯୋର ଖାଇହବନି।
ଉଁ ଇଚ୍ଛା ହବ ଯେମିତି ସବୁ ଖାଇଦେବି କିନ୍ତୁ କିଛି ଖାଇହବନି।
ହଁ ବା। ବେକାର ଦି ତିନଟା ଖଣ୍ଡେ ପେଟ ଥାନ୍ତା ଗାଈ ଭଳି। ଚରିଯାଆନ୍ତା ଏକାବେଳେ ପଛରେ ପାକୁଳି କରନ୍ତ। ହ
ଉଁ କରିବୁ କରିବୁ।
ଆର ଜନ୍ମ ରେ ଗୋଟେ ଗାଈ ହେବି।
ହଁ ହଁ ଲୋଭିି। ତୁ ଏତୁ ତ ସେବେଠୁ ତୋର କ୍ଲାସ ତ ସରିବଣି। ତୁ ସେବେଠୁ ଆସିକି ଘରେ ଥିବୁ ନା?
ମାନେ କେବେଠୁ କଥା କହୁଛୁ?
ତୋର କ୍ଲାସ କେବେଠୁ ସରିଲା ଏବ୍ ଆରେ ଏବେ ସରିଥିବ ନା?
କୋଉ କ୍ଲାସ ବେ?
ଏହି ତୁ ତୁ ତ ତୋର କେବେଠୁ ପାସ୍ ଆଉଟ୍। ମୁଁ ତ ଯାହା କହୁଚି ହଁ ତୋର ବା ପଚିଶି ରୁ। ମୁଁ ଭାବୁଚି କି ତୋର ଏଇ ବର୍ଷ ଅ କେତେ କେତେ ମାସ ରହିଲୁ?
ଛଅ ମାସ ପାଖାପାଖି ରହିଛି।
ଏକ୍ସପେରିୟନ୍ସ ସାର୍ଟିଫିକେଟ ଦେଲେ?
ହଁ ଦେଲେ।
ହଁ ହେଲା ଆଉ। ବର୍ଷେ କଣ ଟିକେ ରହିଯାଇଥାନ୍ତୁ।
ଆଉ ଇଚ୍ଛା ହଉଥିଲା ଏ ମତେ ଇଚ୍ଛା ହଉ ନଥିଲା ଏତେ। ହୁଁ ଏତେ ଭଲ ଲାଗିଲାନି।
ଉଁ ତୁ ସେଠି ରହୁଥିଲୁ ମାନେ ଭଡା ନେଇକି?
ହଁ ଭୁବନେଶ୍ଵର ରହୁଥିଲି ବା ମୋର ଆଉ ଗୋଟେ ସାଙ୍ଗର। ରହୁଥିଲୁ ତାର ଇନଫୋସିସ୍ ରେ ହେଇଗଲା ସେ ପଳେଇଲା।
ହୁଁ।
ହଁ ତାପରେ ମୁଁ ପଳେଇ ଆଲି ଆଉ।
ତୁ ପକେଇଲୁନି ଆଉ କୋଉଠି।
ହେ ହେ ମୁଁ ପକେଇନି ମୁଁ ଫୁଣି ପକେଇଥିଲି ଆରେ କଣ କହିଲୁ ଏଇ ଲିଙ୍ଗଡିନ ଥ୍ରୋ ରେ ପକାଏ ଲିଙ୍ଗଡିନ ଥ୍ରୋ ରେ ପକାଏ ଜେ କିନ୍ତୁ କଣ କହିଲୁ ବେଳେ ବେଳେ ବହୁତଗୁଡା ଜିନିଷ ପକେଇଚି କାଇଁ ଲିଙ୍ଗଡିନ କାଇଁ ମେଲ ଫେଲ କିଛି ଆସିନି ଯୋଉ କମ୍ପାନୀ ଗୁଡା ର ପକେ ପେଇଥାଏ କଣ ପେଇଁ କେଜାଣି ସେ କବଡ଼ିଜେଣ୍ଡ ର ପକେଇଥିଲି।
ଫେରେ ଯାଇଁ କମ୍ପାନୀ କ୍ୟାରିଅର୍ ପେଜରେ
ହଁ ଆ ହଁ ମାନେ ୱେବସାଇଟ୍ ଭିଜିଟ୍ କରିକି ତ?
ହଁ ୱେବବସାଇଡ ଭିଜିଡ଼ କରିକି।
ଉଁ ହୁଁ।
ଏବେ କ୍ୟାବଜି ମିନି ର ଗୋଟେ ବାହାରିଚି ପକୋଉନୁ କ୍ୟାବଜିମିନିଙ୍ଗ।
ଭାଇ ମୁଁ ଏମ୍ବିଏ ଏମ୍ସିଏ କରିବା ପାଇଁ ବସିଲି ମୁଁ ଆଉ କମ୍ପାନୀ ପକେଇକ ଏନା।
ଆରେ ହଁ ତ ତୁ ବା ଏଥର କରିବୁ ପଢିବୁ ହଁ। ଆଉ ଦି ବର୍ଷ ହେଇନା ସରିଗ ବଞ୍ଚିଗଲୁ ଆଉ।
ହଁ ବା।
ଭାଇ କିଏ କଣ କେତେ କଥା କହି ଦଉଚନ୍ତି
ଶୁଣିବେ କଗ୍ନିସନ ପକେଇଥିଲି ହେଲା କଗ୍ନିସନ ରେ ଇଣ୍ଟରର୍ଭିଉ ରାଉଣ୍ଡ ଯାଏଁ ଯାଇଥିଲି ଇଣ୍ଟରଭି୍ୟୁରେ କଣ ହେଲା ମତେ ପଚାରିଲ ଜାବା ଆସିବ ମୁଁ କହିଲି ଜାଭା ଆସିବ ଯେ କିନ୍ତୁ ଏତେ ଠିକ୍ ସେ ମୋତେ ତ ଆସିବନି କିନ୍ତୁ ସି ପ୍ଲସ୍ ପ୍ଲସ୍ ଭଲସେ କରିଦେବି ହେଲା ସେଇଟୁକୁ ଆ ଶୁଣିକି କାଟିଦେଲା ମତେ।
କାଇଁ ମିଛେରେ ର କହୁଥିଲୁ ତୁ କହିଥାନ୍ତୁ ହଁ ଆସିଚି ବୋଲି ଦେଇଥାନ୍ତା ପାଠ ତାପରେ କହିଥାନ୍ତୁ ମନ ପଡୁନି।
ଆରେ ମୁଁ କହଲି ଏତେ ଆଉ ଯାତ୍ରା ମୁଁ ଜାଣିଛି ଆଉ।
ସେ ଜାଭା ଆସିବ ଏଥିଲାଗି ପଚାରୁଚନ୍ତି ତାଙ୍କର ଜାଭା ଦରକାର। ତୁ କହିବୁ ମୁଁ ଜାଭା କରିବିନି ଶିଖି
ହ
ଅଟଲିଷ୍ଟ ହଁ ମାରି ଦେଇଥାନ୍ତୁ ତାପରେ ଯଦି ଟେଷ୍ଟ ଫେଷ୍ଟ ପାଇଁ ଦେଇଥାନ୍ତ ତ ଅଲଗା କଥା ଯଦି ଟେଷ୍ଟ ପାଇଁ ଦେଇନଥାନ୍ତେ ତ ଭୁଲ ହେଇଥାନ୍ତା ନା ତାର
ହୁଁ ହେଇ
କେହି ପାଠ ପଢୁନାହାନ୍ତି ହେଲା ସବୁ ସେଇଠିକି ଯାଇଁକି ଆଉ ଥରେ ପଢୁଚନ୍ତି କେହି କିଛି କରିନାହାନ୍ତି।
ହଁ ବା ସେଇ ଟ୍ରେନିଂରେ ଯେତିକି ଯାହା ଶିଖେଇବେ ସେଇ ସେ ଅନୁସାରେ ତମକୁ ଡୋମିନ୍ ମିଳିବ। ଭଲ ଏଇଟା ଏଇ ଆପ୍ ଆମ ଗ୍ରୁପର ଜଣେ ପିଲାଟା କରୁଥିଲା ଏମ୍ ସି ଏ କରୁଥିଲା ସିଲିକନ୍ ରେ ହେଲା
ହଁ।
ତାର ସେ ଗଗ୍ନିମାଟ୍ ହେଇଗଲା ଜେ ସେ ଅଧାରୁ ଛାଡିକି ପଳେଇଲା।
ମୋ ଭଉଣୀର ବା ହେଇଯାଇଚି କୋଉଟେ ସେ ଏମ୍ ଟେକ୍ କରୁଥିଲା ହେଲା
ହଁ।
ସେ ଏମ୍ ଟେକ୍ କରୁଥିଲା ତାର ଏମ୍ ଟେକ୍ ବାଇ ସେ ଏମ୍ ଟେକ୍ ହଉଚି କଲେଜ ଟପର୍ ହୁଁ। ଦେଖିଲା ବେଳକୁ ତାର ହେଇଗଲା ଗୋଟେ କମ୍ପାନୀ ରେ ତାଙ୍କୁ ଏମ୍ ଟେକ୍ ବାଲା ରାଜି ହଉନାହାନ୍ତି ୟେକରେ ଆଁ?
ଛାଡ଼ିିବା ଟିସିି ଦେବାକୁ ରାଜି ହୋଉନାହାନ୍ତି?
ଟିସିି ଦବାକୁ ରାଜି ହଉନାହାନ୍ତି କି ପଢେଇବାକୁ ରାଜି ହୋଉ ନାହାନ୍ତି ମାନେ ମୋ କହୁନାହାନ୍ତି କି ତୁ ଆସିକି ଏକ୍ଜାମ ଦେଇଦେବୁ ଖାଲି ସେ କମ୍ପାନୀ ରାଜି ହଉଚି କି ତୁ ଯାଇଁକି ଏଗ୍ଜାମ ଦେଇପାରିବୁ କିନ୍ତୁ ସିଏ ନା ସେମାନେ ରାଜ
କଣ କରିବ ତାହେଲେ?
ଯିବ କମ୍ପାନୀ ଯିବ ତାକୁ ଛାଡିବ ଏମ୍ ଟେକ୍ ପଛରେ ପୁଣି କରିବ।
ହଁ ମ ଡିସଷ୍ଟାନ୍ସରେ କରିଦବ ଆଉ।
ହୁଁ ହଉ ଆଉ କେତେବେଳେ କଥା ହବା
ହଁ ହଉ।